ହେଲୋ। ହୁଁ ଏବେ ତମେ କୁହ ତମେ କଣ କରିପାରିବ ରୋଷେଇ ନା କିଛି ଟୋଟାଲି ଜାଣିନ?
ନା ମୁଁ କିଛି ବି ଜାଣେନି।
ହୁଁ କେମିତି ଶାଶୁ ଘରେ ରହିବ ଯେ?
ମୁଁ ସେଆ ଭାବୁଚି ବାହା ହେବିନି ବୋଲି। ନା ତମ ମତ ରେ ବାହାଘର କଣ?
ମୋ ମତରେ।
ହୁଁ।
ମୁଁ ସେମିତି କିଛି ଭାବିନି ମୁଁ ତ ସବୁବେଳେ ମାନେ ଅଲଗା ଟାଇପ୍ ର ସ୍ୱପ୍ନ ଦେଖେ।
କଣ ଭାବ?
ମୁଁ ଚାହେଁ କି ମାନେ ଉଁ ଟୋଟାଲ ନିଜ ଉପରେ ନିର୍ଭର କରିବୁ ବଞ୍ଚିବା କୋଉଟା ସେଇଟା। କି ମୁଁ ଚାହୁଁଚି ମୁଁ କାହା ଉପରେ ନିର୍ଭର କରିକି ବଞ୍ଚିବାକୁ ଚାହେନି ମୁଁ ମାନେ ସେଇଟା କହିହବନି ନା।
ହଁ ହଁ।
ତାର ଇଂଲିଶ ୱାର୍ଡଟା କହିହୁଏନି ନା ମାନେ ସେଲଫ୍ ଡିପେଣ୍ଡ ମୁଁ କା ଉପରେ ଡିପେଣ୍ଡ ହେଇକି ରହିବାକୁ ଚାହେଁ ନି ସେଲଫ୍ ଡିପେଣ୍ଡ ହେଇକି ବ ଞ୍ଚିବା ପାଇଁକା ତ ମାରେଜ କଲା ମାନେ ତାଙ୍କ ଉପରେ ଡିପେଣ୍ଡ ନାଁ କି ସେ ଯାହା କହିବେ ହଁ ତାଙ୍କ କଥାରେ ହଁ ତାଙ୍କ ଖୁସିରେ ଖୁସି ହବାକୁ ପଡିବ ତାଙ୍କ ଦୁଃ ଖରେ କାନ୍ଦିବାକୁ ପଡିବ ନିଜର ବଲେ କିଛି ନଥିବ। ସେଇ ଜିନିଷଟା ମୁଁ ହରେଇ ଦେବି ନା ମ୍ୟାରେଜ କଲା ପରେ ତେଣୁକରି ସେଇଥିପାଇଁ ସେଇଟା ମତେ ଭଲ ଲାଗେନି ସେଇ ଜିନିଷଟା।
ହୁଁ।
ତମକୁ କଣ ଲାଗିଲା ଠିକ୍ ନା ନାଇଁ କୁହ?
ମତେ ତ ସେୟା ହିଁ ଲାଗେ। କାହିଁକିନା ବାହାଘର ଗୋଟେ ଏମିତି ଜିନିଷ ମାନେ ବାହା ହେଇ ସାରିଲା ପରେ ଆଉ ନିଜସ୍ୱ ବୋଲି କିଛି ନଥାଏ ହଁ।
ପରିଚୟ ହଜେଇ ଦବ।
ନିଜ ପରିଚୟ ହଜେଇବ ନିଜସ୍ୱ ବୋଲିକି ବି କିଛି ଜିନିଷ ନଥାଏ କି ଏଇଟା ମୋର। ଏଇଟା ମୁଁ କରିପାରିବି ଏଇଟା ମୋ ପାଇଁ ମୁଁ କରିପାରିବି।
ହୁଁ।
ସେଠି କିଛି ନଥାଏ ମୋ ପାଇଁ କି ମୋ ମୋର ଏଇ ଜିନିଷଟା ତେ ସବୁ କିଛି ନଥାଏ ସେଠି ସବୁ କିଛି ମାନେ ଇଏ
ଆଉ ଆଜିକା ଟାଇମରେ ମାନେ ଭଲ ପାଇକି ମ୍ୟାରେଜ କରି ବା ହବା ଟା ଠିକ୍ ନା ସେମିତି କରିଦବାଟା ଠିକ୍? କୋଉଟା।
ହୁଁ ହଁ କୋଉ ବାହାଘର ଟା ଠିକ୍ ଦେଖ ଦୁଇଟାଙ୍କ ବାହାଘରରେ ମତେ ଲାଗେ କି ଦୁଇଟାଙ୍କ ବାହାଘର ଅ ମାନେ ସବୁ ଜାଗାରେ ଦି ଦିଟାଙ୍କ ଠିକ୍। ଦେଖ ଏମିତିରେ ତମେ ଗୋଟେ ଅଚିହ୍ନା ଅଜଣା ଗୋଟେ ପିଲାକୁ ଉଁ ହଟାସ୍ତ ମାନେ ଏଇ ଦୁଇ ଦିନର ଦେଖା ଉଁ କି ତାପରେ ଫାଇନାଲ ଅ ହେଇଯିବ ନିର୍ବନ୍ଧ ହେଇଯିବ ବାହାଘର ମାନେ ଗ ଗୋଟେ ସପ୍ତାହ କିମ୍ବା ପନ୍ଦର ଦିନ ର କଥା ପନ୍ଦର ଦିନରେ ଗୋଟେ ପୁଅ ଟାକୁ ତମେ ଏମିତି କଣ ଜାଣିଦବ ତା ବିଷୟରେ କଣ ଅବା ବୁଝିପାରିବ ତା ବିଷୟରେ କଣ ସେ ଚାହୁଁଚି କଣ ନ ଚାହୁଁଚି ତମକୁ ଯ ବା ପାଇଁ ଚାହୁଁଚି କି ନ ଚାହୁଁଚି ଏଟା ତ କିଛି ବି ତମେ ଜାଣିପାରିବନି ପନ୍ଦରଟା ଦିନ ଭି ତରେ ବାପା ମାନେ ବି ଯିବେ ସେ କଣ ଲୋକର ଉପର ଟା ହିଁ ଦେଖିବେ। ପିଲାର ପିଲାର ଭିତର କଣ ସେ ଦେଖିପାରିବେ ପିଲା କଣ କଣ ଚାହୁଁଚି କଣ କରିବା ପାଇଁ ତାର ଇଚ୍ଛା
ପିଲା କେମିତିକା ସେଇଟାକୁ ତ ସେ କିଛି ବି ଦେଖିପାରନି ଖାଲି ଯିବେ ଉପରଟାକୁ ଦେଖିକି ଆସିବେ। ତାପରେ ତମେ ବାହା ହେଇଗଲ ବାହାହେଇ ଗଲା ପରେ ତ ଆଉ କିଛି ଅପସନ୍ ହିଁ ନଥାଏ। ଏଁ ତମେ ମାରୁ ପିଟୁ ଯାହାବି କରୁ ତମେ ତା ପାଖେ ରହିବା ଦରକାର। ତ ସେଇ ସମୟରେ ସେ ତମେ ରହିଗ ତମ ବାହା ହେଇ ସାରିଲା ପରେ ଆଉ କଣ ଥାଏ ଭାବିଲେ ବି ଆଉ କିଛି ନଥାଏ। ସେଠି ପିଲାର ଆଉ କୋଉଠି ବି ଇଚ୍ଛା ଥାଏ କି ଆଉ କୋଉଠି ତାର ଉଁ ଆଶା ଥିବ। କି ବାହା ହେବା ପାଇଁ। କିନ୍ତୁ ସେଇ ଜାଗାରେ ସେ ତା ଘର ଲୋକଙ୍କ ପରିସ୍ଥିତି ପାଇଁ ହଉ କିମ୍ବା କିଛି ଗୋଟେ ଇଏ ପାଇଁ ହଉ ତମକୁ ବାହା ହେଇଯାଇଛି। ସେ ଜାଗାରେ ତମର ବି ଜୀବନ ଅନ୍ଧାର ଆଉ ତାର ବି ଜୀବନ ଅନ୍ଧାର ନା ସିଏ ତମକୁ ଟିକେ ଖୁସି ଦେଇପାରିବ ନା ତମେ ତାକୁ ଟିକେ ଖୁସି ଦେଇପାରିବ। ତାପରେ ଲଭ ମ୍ୟାରେଜ ଗଲା। ତାର ପଣ ଆସିବା କଣ ଆରେଞ୍ଜ ମ୍ୟାରେଜ ନା ଲଭ ମ୍ୟାରେଜ? ଲଭ୍ ମ୍ୟାରେଜ ରେ ଦେଖିବ ହୁଁ ମାନେ ପିଲାଟା ଭଲ ପାଇକି ବାହା ହେଇଥିବ ଠିକ ଅଛି। କିନ୍ତୁ, ତା ଅ ତାପରେ ଏ ପିଲାଟା ତମକୁ ଓ ତାପରେ ଦେଖିବ ଟିକିଏ, ଟିକିଏ କଥାରେ ବି ମାନେ ଝଗଡା ଝାଣ୍ଟି ଇଏ ସିଏ ମାନେ ଏମିତି ଲାଗୁଥିବ। କାହିଁକି ନା ତମ ସମ୍ପର୍କ ଟା ସେତିକି ଆଗକୁ ବଢି ଯାଇଥିବ। ସିଏ ତମକୁ ସମ୍ମାନ ଦଉନଥୁବ କି, ତମେ ବି ତାକୁ ସମ୍ମାନ ଦଉନଥିବ, ତ ସେଇ ଯାଗାରେ କଣ ସବୁ ସବୁଠି ସବୁ ମାନେ କୋଉଠି ବି ତମେ ଦେଖିବନି କି, ଜାଗା ଠିକ ନୁହଁ ଝଗଡା କରିବା ପାଇଁ, ସେ ଜାଗା ଠିକ ନୁହେଁ, ଏନୁହଁ। ଏଇ ମନ ଯାହା ହବ। ଏ ଝଗଡା ଝାଣ୍ଟି ଇଏ ସିଏ ମାନେ ଅଧିକ ଝଗଡା ହୁଏ, ବାହାଘର ପରେ। ତୁ ମତେ କହିଥିଲୁ ପା ଏଟା କରିକିଦେବୁ ବୋଲିକି ତୁ ମତେ କହିଥିଲୁ ସେଟା କରିକିଦେବୁ ବୋଲି ବାହାହେଲା ପରେ କାଇହିଁ ସେ ଜିନିଷ ଦବ, କାହିଁ ସେ ସେଇଆ ଆକାଶର ଜନ୍ମ କାହିଁ, କାହିଁ ମୋ ହାତରେ ସୁନାଚୁଡି ଏଇଭଳିଆ କଥା। ଏଇ ଛୋଟ ଛୋଟ ଜିନିଷକୁ ନେଇକି ବି ପ୍ରାୟ ଝଗଡା ହୁଏ। କାହିଁକି ଆରେଞ୍ଜ ମାରେଜରେ କଣ, ସେଟା ଡରଥାଏ। କି ସେ ପିଲା କଣ ଭାବିବ କଣ ନାଇଁ, ମୁଁ ଯିଦି କରିବି, କି କଣ କରିବି?
ହୁଁ ହୁଁ ଘର ଲୋକ ମତେ ଏଠି ବିଭାହ ଦେଇଛନ୍ତି ମାନେ, ମୋ ଘର ଲୋକ
ବାହାଘର କଣ?
ମୋ ମତରେ କଣ ମୁଁ କିଛି ବୁଝିପାରେନି, ମୁଁ କେବଳ ଭାବେ ଖାଲିର ପଇସା। ପଇସା, ପଇସା, ପଇସା, ପଇସା ବେଳେବେଳେ ଆଜିିକା ବେଳେ ବେଳେ ପାଞ୍ଚ ବର୍ଷ ହେଲେବି ବ୍ୟର୍ଥ ହେଇଯାଉଛି। କହିଛି କି ନାଇଁ କୁହ, ଗୋଟେ ଟାଇମ ଆସିବ ସେ ଝିଅକୁ ଆଉ କୋଉ ପୁଅକୁ ଆଉ ଗୋଟେ, ଆଉ କୋଉ ପୁଅ ଭଲ ଲାଗିବ, କିମ୍ବା ସେ ଯୋଉ କଣ ତ, ଗୋଟେ ପୁଅକୁ ଆଉ କୋଉ ଖୁଣ୍ଟା ଟାଇମ ଆସିବ ଆଉ ଗୋଟେ ଝିଓ, ଏଇ ସବୁ ଜିନିଷ ହେଇ ଚାଲିଚିବି ଅଲରେଡି। ହେଇଗଲାଣି।
ହୁଁ ଏଇ ପା ଏଇତ ସମାଜ ଆଉ।
ହୁଁ ଆଜିିକଟା
ହୁଁ।
ଭଲପାଇ, ସେ ବି ଆଉ ମାନେ ଶଚା ମିଳୁନି।
ନା ପ୍ରେମ ବି ଆଉ ସଚା ନାହି, ହୁଁ ସେ ସମୟରେ ପ୍ରେମ ମାନେ ତୁ ମତେ ମିଳି କି ନ ମିଳି ମୁଁ ତତେ ହେଲେ ଭଲ ପାଇମି। ତୁମୋର ହୋ କି ନ ହୋ ମୁଁ କେବଳ ତୋର ହେଇକି ରହିବି। ଆଉ ସେ ଯୋଉ ସମୟର ସେଇ କଥା, ଆଉ ଏ ତମରେ, ତୁ ଯଦି ମିଳିବ ମତେ କହ? ଯଦି ନ ମିଳିବୁ, ତାହେଲେ ସାଇଡ ହୋ।
ହୁଁ।
ମାନେ ଆଗ ଏଗ୍ରିମେଣ୍ଟ, ତାପରେ ଯାଇକି ଭଲ ପାଇବା।
ଆମ, ଆମ ଗାଁରୁ ଗୋଟେ ପିଲାଟେ, କଣ ଶୁଣୁନ ଆମ ଗାଁରୁ ଗୋଟେ ପିଲାଟେ ଗୋଟେ ଝିଅକୁ ଦି ମାସ ଭଲ ପାଇଲା। ଦି ମାସ ପରେ ସେ ନେଇକି ପଳେଇଲା ସିଧା ବାହାଘର ହେଲା। ମୁଁ କିହିଲି ହେଇଟା ଟିହିଁ ଠିକ୍। ନାଁ ବେଶୀ ଦିନ ରିଲେସନସିପ୍ ଚାଲିବ ମାନେ ଦି ମାସ ମାନେ
ଦିଗ ପାଇଁ ପୁଣି ଏମତି ହେବି କ ପାଇଁ?
ହୁଁ ସେଇଟା ସେ ଦି ମାସ ଟୋଟାଲି ଦି ମାସ।
ହୁଁ।
ମୁଁ ସେ ପିଲାକୁ ବହୁତ ଭଲ ଲାଗିଲି ମାନେ ମତେ ସେ ପିଲା ଭାରି ଭଲ ଲାଗିଲା।
ଏ କାଇଁ କହିଲ ମାନେ ତମେ ଦେଖିବା ପାଇଁ ହଁ ଏ ଭଲ ପାଇବାରେ ବି କଣ ଅଧିକ ଦିନି ଟିକିଏ ଭଲ ପାଇବା ହେଇଗଲା ବେଳୁକୁ କି ବର୍ଷରୁ ଅଧି ତ ହେଇଗଲା ଅଳୁକୁ ସେ ପିଲା ଆଉ ମାନେ କେୟାର କରୁନି ଆଉ ଭଲ ଲାଗୁନି। କି ଭଲ ପାଉନି ଆଗ ଭଳିଆ ବି। କଣ ମାନେ ଏବେକା କଥା ମୁଁ କହୁଚି ଆଗୁରୁ ତ ଭଲ ପାଇବା ମାନେ କେବଳ ଭଲ ପାଇବା।
ସେଇ ଜାଗାରେ ଶୁଣିବାକୁ ପଡ଼ିବ କି ତମେ ମତେ ଆଉ ଆଗ ଭଳି ଭଲ୍
ଆଗ ଭଳି ଭଲ ପାଉନ।
ସେଇଟା ଗୋଟେ କୋଶ୍ଚିନ୍ ହିଁ ଆସିବ।
ଅଁ ତମୁକୁ ଆଉ କିଏ ପସନ୍ଦ ହେଇ ଗଲାଣି ବୋଧେ ତମେ ମତେ ଆଉ ଭଲ ପାଉନ ମତେ କେୟାର କରୁନ ଏ କରୁନ।
ଏସବୁ ଚାଲିଚି ଆମେ କଣ ଅଧିକଟେ ଜାଣିଚନ୍ତି କି ଏଇ ସବୁ ହିଁ ଚାଲିଚି।
ହଁ।
ଅ ସେଇ ଟାଇମ୍ ରେ ଭଲ ପାଇବାଟା ହିଁ ଶିବ ଯାହା କରିଥିଲେ କିମ୍ବା ଶ୍ରୀ କୃଷ୍ଣ ଯାହା ଯାହା ରାଧାଙ୍କୁ ପାଇକି ଯାହା କରିଥିଲେ। ନାଁ କଣ?
ଶିବଙ୍କର ଭଲ ପାଇବା ଆଉ ଶ୍ରୀକୃଷ୍ଣଙ୍କର ଭଲ ପାଇବା ବୋହୁତ ଫରକ ନାଁ। ମାନେ ଶିବ ଅ ଭଲ ପାଇବା ପାଇଁ ଏଁ ଆ ପୁରା ଦୁନିଆ କୁ ଛାଡ଼ି ଦେଇଥିଲେ ପୁରା ଦୁନିଆକୁ ତ୍ୟାଗ କରିଦଉଥୁଲେ କିନ୍ତୁ ଶ୍ରୀ କୁଷ୍ଣ ଦୁନିଆ ପାଇଁ ନିଜ ଭଲ ପାଇବାକୁ ତ୍ୟାଗ କରିଦେଇଥିଲେ। ତ ଆଙ୍କ ଲଭ ଷ୍ଟୋରି ତାଙ୍କ ଲଭ ଷ୍ଟୋରି ଭିତରେ ଭଲ ପାଇବା ଭି ତରେ ପୁରା ସାରାଂଶ ଅଲଗା ପୁରା ଇତିହାସ ହିଁ ଅଲଗା। ଅଁ। ଆଉ ତମେ ଆଧ୍ୟା ତ୍ମିକ କଣ ଦେଖ?
ମୁଁ କେବଳ ଇନଷ୍ଟାରେ ଅନଲାଇନ୍
ନାଁ ଆଗୁରୁ ଟି ଭି ରେ ଯୋଉ ଦିଏ ସିରିଏଲ ସବୁ ଉଁଅ ରାଧା କ୍ରୀଷ୍ଣ ଦିଏ। ଆଉ ମହାଦେବ ଦିଏ ମହାଦେବ ଦେଖିଚ ନା?
ହୁଁ ମହାଦେ ମତେ ମୋର ସବୁଠୁ ଫେ ଫେବରାଇଟ ମାନେ ଟି ଭି ଯୋଉ ସି ଟି ଭି ସିରିଏଲ୍ ହେଲା ମହାଭାରତ।
ମହାଭାରତ।
ହୁଁ।
ଅହ ହଁ ମହାଭାରତ ମହାଦେବ ରାଧେକ୍ରୀଷ୍ଣ ଏଡ଼ା ସୁବୁ ଆସେ।
ଉଁ ଶ୍ରୀକ୍ରୀଷ୍ଣ ଆସେ ତାପରେ ସାଇ ସାଇ ବାବା ଏମତି କଣ ଉ
ହଁ ସାଇ ବାବା ହଁ ସାଇ ବାବା ବି ଆସେ।
ସମସ୍ତେ ତ ଦେଖିଥିବେ, କଣ କହିଲେ ଶକ୍ତିମାନ।
ଶ ଶକ୍ତିମାନ ଆଉ ସୋନପରୀ।
ହଁ, ସୋନପୁରୀ ଗୁଡା ଛୋଟ ଛୁଆଟେ ନା! ତା ନା କଣ, ବୁଲଟି ବୁଲଟି ନା କଣ ଗୋଟେ?
ହଁ, କଣ ଏମତି ଗୋଟେ ହଁ ସେଇ ଟାଇପ ର? କଣ ଥିଲା ଗୋଟେ, ସୋନପରୀ ମାନେ ଯେ ସେ ସରିଲା ମାନେ ତବେ, ମୁଁ ଏତେ କାନ୍ଦିଛି ଭଗବାନ ଭଗବାନ। ମୁଁ କହିଲି, କାହିଁକି ସୋନପରୀ ସରିଗଲା ମାନେ ସେ ମାନେ ବହୁତ ଭଲ ଲାଗେ। ସେଟା ମାନେ ସ୍କୁଲ ରୁ ଆସିବୁ କି ନାହିଁ? ମାନେ, ଟ୍ୟୁସନ ଏପଟେ ଲେଟ୍ ହଉଥିବ, କିନ୍ତୁ ତାପରେ ବି ମୁଁ ଟିକିଏ ଖାଲି ସୋନପୁରୀ ଟା ଦେଖିଦେମି। କିଏ ଖାଲି ଦେଖିଦେବି ଖାଲି, ଗୋଟିଏ ଥର ଅଧ୍ୟାୟ ଦେଖିଦେଇକି ପଳେଇମି। ପ୍ରାୟଦ ଟିଭିରେ ତିନିଟା ହିଁ ଅଧା ଅି ଦିଏ, ଗୋଟିଏ ଅଧ୍ୟାୟ ଦେଖିଦେଇକି ପଳେଇମି। ଆଉ ମାନେ, ଏଇଭଳିଆ ମାଡ ପଛେ ଖାଇମି ଟିଉସନରେ, କିନ୍ତୁ ସୋନପୁରୀର ଗୋଟେ ଅଧିକା ମୁଁ ଦେଖିକି ଯାହାବି ହେଲେ ଜିମି, ସୋନପରୀ ତାପରେ ଏ ଯୋଉ ଶକ୍ତିମାନ, ଶକ୍ତିମାନ ତା ପରେ ଦେଲା ବୋଧେ, ନା ସୋନପରୀଶ ଶକ୍ତିମାନ ଥିଲା, ହଁ ହଁ ଏକା ସାଙ୍ଗରେ ଥିଲା।
ଥିବ।
ଶକ୍ତିମାନ ହଁ ହଁ, ନା ସେ ଯୋଉ ସୋନପରୀ ଶକ୍ତିମାନ ଦିଟାଙ୍କ ଥିଲା ଏକା ସାଙ୍ଗରେ।
ହଁ, ଏକାଥରେ ଆମେ ଦେଖିଛୁ।
ହଁ। ଶକ୍ତିମାନ ତ ଅ ମାନେ, ଶକ୍ତିମାନ କଣ ଛୋଟବେଳେ ଏ ଇଚ୍ଛା ହୁଏ କି ହଁ, ମୁଁ ଶକ୍ତିମାନ ହେଇଯାଆନ୍ତି କି! ମୁଁ ଏମିତି ଆଉ ଚାଲିବାକୁ ପଡନ୍ତାନ୍ତି, ଉଡି ଉଡି ଉଡି ପଳାନ୍ତି! ଶକ୍ତିମାନ ହେଇଯାଆନ୍ତି, ଆଉ ମୋ ପାଖାରେ ଏମିତି ଶକ୍ତି ପଳେଇ ଆସନ୍ତା ଗଛରୁ ଆମ୍ବ ତୋଳି ଦିଅନ୍ତି, ଆଉ ଭଙ୍ଗା ଜିନିଷକୁ ଠିକ୍ କରିଦିଅନ୍ତି। ଟିଉସନ ର ସବୁ ପାଠ କରିଦିଅନ୍ତି। ମାଡ଼ ଖାଆନ୍ତି ନି, ଏମିତି।
ସେଇ ଟାଇମ୍ ରେ ଆମର ସେଇ ସବୁ ବୁଦ୍ଧି ଥିଲା। ଆଜିକା ଟାଇମ ରେ ଛୁଆ ଦେଖ ଆ ଆମେ ଯାହା ଆଗରୁ ଥିଲେ। ବର୍ତ୍ତମାନ ସେଇ ଜାଗାରେ ଯୋଉ ଛୁଆ ମାନେ ଅଛନ୍ତି, ସେମାନେ ବହୁତ ସ୍ମାର୍ଟ।
ବହୁତ୍ ସ୍ମାର୍ଟ। ଯୋଉଟା ଆମେ ଭାବନ୍ତି, ସେମାନେ ସେଇଟା କାମରେ କରିକି ଦେଖେଇ ଦଉଛନ୍ତି।
ହଁ ବା।
ମୁଁ ଗୋଟେ କାମ କରୁଛି, ଯୋଉ ମୁଁ ତମକୁ କଲ କରୁଛି, ତାପରେ କାମ କରିବ